ହ୍ୟାଲୋ।
ହ୍ୟାଲୋ, ବଡ଼ ଆଇ ନମସ୍କାର!
ନମସ୍କାର। ଭଲ ଅଛୁ ସାନ ଭାଇ?
ହଁ, ଭଲ ଅଛି।
ଆଉ, ଘରେ ସବୁ କେମିତି ଅ
ହଁ, ଭଲ ଅଛନ୍ତି ସବ୍ସ।
ସମତଙ୍କ ଦେହ ପାହ ଭଲ ଅଛି?
ଆଜ୍ଞା।
ତମ ଦେହ?
ଆଜ୍ଞା।
ଏଇନା କଣ ପଢ଼ାପଢ଼ି ଚାଲିଚି?
ଏଆ ପଢ଼ୁଥିଲି ନାଇଁ ସାଇତ୍ୟ ବହି ପଡ଼ୁଥିଲି ତ ଘରେ।
ପାଠ ପଢ଼ା ସଇଲାଣି ତାହେଲେ?
ଆଜ୍ଞା।
ଆଉ ଋତୁ କେମ ତମ ପାଗ ପାଗ କେମିତି ଅଛି ତମ ଆଡ଼େ?
ଆମର ସେଇ ବର୍ଷା କାଁଳିଆ ପାଗ କରିଚି ତ ପବନ ଦଉଚି।
ତମେ ଟିକିଏ ଦେଖିକି ରହିବ ଏନା ପାଗ ଚେଞ୍ଜ ହଉଛି ମାନେ ବହୁତ ରୋଗ ବାପୁଛି।
ଆଜ୍ଞା।
ଆଉ ମଶା ଫସା ନ ରହିବା ପାଇଁ ଘର ପାଖରେ କୌଣସି ପାତ୍ରରେ ଦେଖିବ ପାଣି ଫାଣି ଥିଲାବେଳେ ତାକୁ କାଡ଼ିଦବ। କୋଉ ପାତ୍ରରେ ପାଣି ଫାଣି ଜମିକି ରହିଲେ ମଶା ଜନ୍ମ ନେବେ ବୁଝିଲ ନା ଦେହ ପାଇଁ ଭଲ ନୁଅଁ। ପରିବାର ପାଇଁ ବି ଭଲ ନୁହଁ।
ଆଜ୍ଞା।
ଆଉ କଣ କୋହୁଚ କୁହ?
ଆପଣ ଆ ମାନେ ଘରେ ସବୁ ବ ଭଲ ତ ଆପଣଙ୍କ?
ହଁ ଆମ ଘରେ ସବୁ ଭଲ।
ପଣଙ୍କ ଦେଅ ଏବେ ଠିକ ଅଛି ତ?
ହଁ ଠିକ୍ ଅଛି ବାସ୍ ମଝିରେ ଟିକେ ମୋ ମାମା ମୋ ବୋଉଙ୍କୁ ଗୋଟେ ସାପ କାମୁଡ଼ିଦେଲା ବୁଝିଲ ନା ଆମେ ଟିକେ ସେତେବେଳେ ବୋହୁତ ଅସୁବିଧାରେ ପଡ଼ିଗଲୁ। କିନ୍ତୁ ଆମର ଟିକେ ଭଲ ବୁଦ୍ଧି ହେତୁ ଆମେ ମୁଁ ମାମା ଜୀବନ ପାଇଲେ ଆ। ଯେମିତି ସାଙ୍ଗେ ସାଙ୍ଗେ ସାପ କାମୁଡ଼ିଲା ଆମେ ତୁରନ୍ତ ପ୍ରାଥମିକ ଚିକିତ୍ସା ନ କରିକି ଫାଷ୍ଟ ନେଇଗଲୁ ନିକସ ନିକଟିସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲୁ ତାପରେ ସିଏ ବ୍ଲଡ଼ ଟେଷ୍ଟ କଲେ ଦେଖିଲେ ଯୋଉଠୁ ବିଷ ଅଛି ସିଏ ଆମକୁ ସାଙ୍ଗେ ସାଙ୍ଗେ ଫରୱାର୍ଡ଼ କରିଦେଲେ ବଡ଼ ମେଡ଼ି କୁ ବଡ଼ ମେଡ଼ିକାଲକୁୁ ଫରୱାର୍ଡ଼ କଲା ପରେ ଆମେ ସେଠି ଯାଇ ବହୁତ ଜଲ୍ଦି ପହଞ୍ଚିବାରୁ ସେ ଆଣ୍ଟିବାୟୋଟିକ୍ ଦେଇକି ମାମାକୁ ବଞ୍ଚେଇ ପାଇଲେ।
ଆଜ୍ଞା।
ଏମିତି ତମେ ବି ଟିକେ ସତର୍କ ରହିବ। ଆଉ ରାତିରେ ଟିକେ ଅଧିକ ବାହାରିବନି ଘାସ ଫାସ ଜାଗାକୁ ଯିବନି ରାତିରେ। ତମେ ଏକା ନୁହେଁ ଘର ଲୋକଙ୍କୁ ବି ଚେତେଇବ ସମସ୍ତିଙ୍କୁ କହିବ, ବୁଝିପାଇଲ ନା?
ଆଜ୍ଞା।
ଦେଖି ଚାହିଁକି ରହିବ ବର୍ଷା ଋତୁ ଆଇଲାଣି ଘରେ ବି ବୋହୁତ ସାପ ପଶିବେ କାରଣ
ଆଜ୍ଞା।
ଗରମ ଖୋଜିବା ପାଇଁ ବୋହୁତ ସାପ ଆସିକି ରହିବେ ତାଙ୍କ ଗାତ ଫାତରେ ଘର ଭିତରେ ପାଣି ପଶିଯିବ ନା ତାଙ୍କର ତ ତମେ ଟିକେ ସତର୍କ ହେଇକି ରହିବ ବର୍ଷା ଦିନଟା। ବୁଝିଲ ନା ଆଉ ବର୍ଷା ଦିନ କଣ ସବୁ ତମର ଚାଷ ଫାସ କରୁଚ?
ଆଜ୍ଞା ଚାଷ ତ ଏଇନା ବର୍ଷା ଦିନେ ଆମ ଆଡ଼େ ଧାନ ଚାଷ ହୋଉଚି।
କେବଳ ଧାନ।
ଧାନ ଆଉ ଲଳିତା ଚାଷ ଏବେ ତ ଲଳିତା ବୁଣା ହେଇଛି ଲଳିତା ଗଛ ହେଲାଣି ବି ମୋ ହାଇଟ୍ ର। ମାନେ ତିନି ଚାରି ଫୁଟ
ତିନି ଚାରି ଫୁଟ୍ର ହେଇଗଲାଣି।
ଆଜ୍ଞା।
ଆଉ ପରିବା ଫରିବା କିଚାଷ ହଉନି ତମ ଆଡ଼େ?
ପରିବା ଏଇନାକେ ହଉଚି ଆଜ୍ଞା ଏଇନାକେ ହଉଚି ନାଉ ହଉଚି ଆଜ୍ଞା ପ ପୋଟଳ ହଉଚି।
ପଟ ପଟ ପୋଟଳ ଭଲ ହଉଚି ତମ ଆଡ଼େ?
ଆଜ୍ଞା ଆଜ୍ଞା ଠାକୁରଙ୍କ ଦୟାରୁ ଭଲ ହଉଚି।
ଆମେ ଏଇନାଗେ ଲଗେଇଚୁ ବାଇଗଣ ଗଛ ଭେଣ୍ଡି ଗଛ ଆଉ ଏମିତି କଦଳୀ ଗଛ ଏବେବି ନୂଆ ନୂଆ ଲଗେଇଚି କାରଣ ବର୍ଷା ଦିନ ଜଲ୍ଦି ବଢିବ ବୁଝିଲନା। ଏନା ବର୍ଷା ଦିନ ଏନାକେ ଜମା ସାର ଦିଆ କିଛିବି ପରିବା ଖାଇବୁନୁ ବୋଲି ନିଜେ ଘରେ ଲଗେଇଚୁ
ଆଜ୍ଞା।
ସାର ଦିଆ ଭଲ ନୁହଁ ବୁଝିଲନା।
ଆଜ୍ଞା।
ଆ ତମେବି ଯାହା ପାଉଚ ଯେତିକି ଜାଗା ଅଛି ଘର ପାଖରେ
ଆଜ୍ଞା।
ଲଗ ତମେବି ଖାଅ ପଡ଼ଶୀଙ୍କୁବି ଦିଅ ବୁଝିଲନା ତାଙ୍କଠୁ ପଇସା ରଖ କିନ୍ତୁ ତାଙ୍କୁ ଭଲ ପରିବା ଦିଅ ତାଙ୍କୁ ମନା କର ମାର୍କ ମାର୍କେଟରେ ଯୋଉ ସାର ପରିବା ଆସୁଚି ସେଇଟା ନଖାଇବା ପାଇଁ ବୁଝିଲନା।
ଆଜ୍ଞା।
ମୋ ଉପଦେଶ ମାନୁଥିବ?
ଆଜ୍ଞା।
ଆଉ କଣ କରୁଚ କୁଅ?
ଆଜ୍ଞା ମୁଁ ଏଇନା ବସିଥିଲିତ ଏପାଠ ପଢ଼ିକି ଏଇନା ବସିଥିଲି ଆଉ ସନ୍ଧ୍ୟାବେଳେ ମୁଁ ଖାଇଥିଲି ଚାଟ୍ ଖାଇଥିଲି।
ଚାଟ୍ ଖାଇଥିଲ ଭାର ଜିନିଷ ହେଇନା ମନା କଲିନା ଖାଇବନି ବର୍ଷା ଦିନ।
ଆଜ୍ଞା ଘରକୁତ ଆସିଥିଲେ କୁଣିଆ ସେନେଇକି ଆସି
ହଁ ସେମିତି କେତେବେଳେ କେମିତି କଣ ଖାଇବ ସବୁବେଳେ ଖାଇବନି ବୁଝିଲନା।
ଆଜ୍ଞା। ଆଜ୍ଞା ଆପଣ କିଛି ଅଭିଜ୍ଞତା ଅଛିକି ମାନେ ଯୋଉ ହଉଚି ଆମର ଉମ୍ ବାୟୁ ପ୍ରଦୂଷଣ
ହଁ। ବାୟୁ ପ୍ରଦୂଷଣ କଥା ଶୁଣ ଦେଖ ସବୁଆଡ଼େ ଏନା କଳାକାରଖାନା ହେଲାଣି ଯେତେ ଯେତେ ନୂଆ ନୂଆ କଳକାରଖାନା ହଉଚି ତସେତେ ସେତେ ପ୍ରଦୂଷଣ ବଢ଼ୁଚି ସେଇଥିପାଇଁତ ଆମ ଓଡ଼ିଶା ଗଭର୍ଣମେଣ୍ଟ ତାଙ୍କୁ କହିଚନ୍ତିଯେ ଯୋଉ କଳ ମିନିମମ୍ ହାଇଟ୍ ଯଉ ତାଙ୍କ ଇଏ ବହୁତ୍ ଉପରକୁ ରହିବା ଦରକାର୍ ତାଙ୍କ ଯୋଉ ଚିନି ଯୋଉଟା କୁହାଯାଉଛି ଯୋଉ ପାଇପଟା ଉପରେ ରହୁଚି ହେଟା ବହୁତ୍ ଉପରକୁ ରଖିବାକୁ ପଡ଼ିବ ବୁଝିଲନା ସେଥିଠୁ ବହୁତ୍ ଉ ଉପରେ ରହିଲେ ମାନେ ଦୂଷିତ ବାୟୁ ତମ ନାକରେ ନପଶିବା ପାଇଁ ସେଥିପାଇଁ ତମେ ମାନେ କଁ କହିଲ ସେଇଥିପାଇଁତ କହୁଚି ଘର ପାଖରେ ଗଛ ଫଛ ଲଗେଇଲେହିଁ ତମେ ଭଲ ଅମ୍ଳଜାନ ପାଇପାରିବ ନିଜ ଘର ପାଖରେ ରହିବା ଦରକାର୍ ସବୁବେଳେ ଗଛ।
ଆଜ୍ଞା।
ଆ ସବୁଠୁ ଅଧିକ ଓସ୍ତ ଗଛ ତୁଳସୀ ଗ ଛ ଏସବୁ ସବୁଠୁ ଅଧିକ ଅମ୍ଳଜାନ ଦିଅନ୍ତି ବୁଝିଲ ନା।
ଆଜ୍ଞା।
ତ ସେଇଥିପାଇଁ ସବୁବେଳେ ଏଇ ସବୁ ଗଛ ପ୍ରତି ଅଧିକ ଟିକେ ଧ୍ୟାନ ଦିଅ ଆଉ ତମକୁ କହିଲି ଯୋଉ କଥା ଟା ମନେ ରଖିଥିବ ପରିବା ଚାଷଟି କରିବା ଭୁଲିବନି ହେଲା।
ଆଜ୍ଞା।
ଆଉ କଣ କୁଅ।
ଆପଣ ଆଡ଼େ କିଛି ମାନେ ଉଁ କିଛି ଫାର୍ମ କି କିମ୍ବା ଆ ଗାଡ଼ିଆ ମାନେ ପ୍ରଦୂଷଣ ଯେମିତି ଗାଁ ଗହଳିରେ ଏବେ ତ ଦେଖୁଥିବ କ କଟକ, ଭୁବନେଶ୍ୱର ଯୋଉଁ ବର୍ଷା ହେଲେ ପାଣି ପୁରା ଠିଆ ହୋଇଯାଏ।
ନାଁ ନାଁ ସେଥିପ୍ରତି ଆମ ଗାଁ ସେଥିପ୍ର କି ଆମ ଗାଁ ବହୁତ୍ ସତର୍କ, ଆମ ଗାଁ ରେ ଡ୍ରେନ ବ୍ୟବସ୍ଥା ଅଛି ଆମ ଗାଁରେ ମାନେ ସବୁ ବ୍ୟବସ୍ଥା ଚାଲିଚି ପ୍ରତି ସପ୍ତାହରେ ଥରେ ଆମ ଗାଁ ବାସୀ ମିଶିକି ଦେଖୁଯନ୍ତି କୋଉଠି ପାଣି ଜମୁନି ବୋଲି କୋଉଠି ମଶା ଜନ୍ମ ନୂଆ ମଶା ଜନ୍ମ ନବା ପାଇଁ ଆମେ ସ ସତର୍କ ଅଛୁ ଆଁ ବହୁତ୍ ଆମେ ଆ ଆମ ଗାଁ ପ୍ରତି ବହୁତ୍ କାମ କରୁଚୁ ତମକୁ ବି ଉପଦେଶ ଦଉଚି ଏଇ ପ୍ରତି ଏଥି ପ୍ରତି ବହୁତ୍ ଧ୍ୟାନ ଦିଅନ୍ତୁ ଏଇଟା ଗୋଟେ ସାମାନ୍ୟ ଇଏ ନୁଅଁ। ଏଥିପ୍ରତି ବହୁତ୍ ଧ୍ୟାନ ଦିଅନ୍ତୁ, ଆଉ ଗୋଟେ ବିଶେଷ କଥା ପାଣି ସବୁବେଳେ ଫୁଟେଇକି ପିଇବାକୁ ଚେଷ୍ଟା କର ବର୍ଷା ଦିନେ।
ଇଆଁ।
ପାଣି ଯେତେ ଫୁଟେଇକି ପିଇବ ତମ ଦେ ସ୍ୱାସ୍ଥ୍ୟ ପାଇଁ ଭଲ।
ଆଜ୍ଞା।
ପାଞ୍ଚ ମିନିଟ୍ ମିନିମମ୍ ପାଣି ଫୁଟାନ୍ତୁ ଟିକେ ଗୁ ମାନେ ଉଷୁମ୍ ପାଣି ଟିକେ ହେଇଥିବ ସେତିକିବେଳେ ତାଙ୍କୁ ପିଅନ୍ତୁ ହେଲା ତମେ ଏକା ନୁହଁ ଘର ପାଖ ଲୋକଙ୍କୁ ବି କୁହ ନିଜ ଘର ଲୋକ ପରିବାରକୁ ବି କୁହ ବୁଝିଲ ନା।
ଆଜ୍ଞା।
ଆଉ ଫଳ ହେରିକା କଣ ଖାଉଚ କୁଅ?
ଆଜ୍ଞା ମୁଁ ଖାଉଚି ତ ଫଳ ଖାଉଚି ସେଉ ଆଉ ହେଲା କମଳା।
ହଁ ନା ପ୍ରତିଦିନ ଗୋଟେ ସେଉ ଖାଅ ସ୍ଵାସ୍ଥ୍ୟ ପାଇଁ ବହୁତ୍ ଭଲ କୌଣସି ରୋଗ ହେବ ନାହିଁ। ପ୍ରତିଦିନି ଗୋଟେ ସେଉ ଖାଇଲେ କୌଣସି ରୋଗ ହେବ ନାହିଁ।
ଆଜ୍ଞା ସେଉର ବି ସାର ଦିଆ ହେଇକି ହୋଉଛି ଏବେ ବି।
ତା ନାଁ ସେଉ ଭଲ ସେଉ ଦେ ସେଓ ସେଉ ଉପରେ ଗୋଟେ ନାଲି କଲର ଟ୍ୟାଗ୍ ଲାଗିଥିବ ସେଇଟା ହେଲା ମାନେ ଭଲ ସେଉ। ଦେଖି ଚାହିଁକି ଆଣିବ ମା ଦୋକାନୀ କୁ କହିବ ଯାହାହେଲେ ତମ ଆପଣଙ୍କର ଦୋକାନୀ ଚିହ୍ନା ଥିବ। ସାନ ଭାଇ ହିସାବରେ ଆପଣ ଉପଦେଶ ଦଉଚି ଭଲ ସେଉ ଖାଆନ୍ତୁ। ପ୍ରତିଦିନି ଗୋଟେ ସେଉ ଖାଇବାକୁ ଚେଷ୍ଟା କର ସେଉ ଗୋଟେ ସ୍ଵାସ୍ଥ୍ୟ ପାଇଁ ବହୁତ୍ ଭଲ। ବଡ ବଡ ଲୋକ କହିଚନ୍ତି ଗୋଟେ ଗୋଟେ ସେଉ ଯଦି ପଟଡେ ଯେ ଖାଇବ ତାକୁ ରୋଗ ବ୍ୟାପିବ ନାହିଁ। ବୁଝିଲ ଆଉ ତମ ସେଆଡ଼େ ଏବେ କାହାର ଘର ଫର କାମ ହେଉଚି କି?
ହଁ ଏଇ ପାଖରେ ତ ମୁଁ ଯୋଉଠି ଅଛି ଆମ ଘର ମାନେ ପଡ଼ୋଶୀ ଜଣଙ୍କ କାମ ହୋଉଚି।
ତ ଗୋଟେ କାମ କର ଯେ ତମ ଘରେ କୋଉଠି କଣା ଫଣା ହୋଇଚି କି କୋଉଠି ଟିକେ ଫାଟି ଫୁଟି ଯାଇଚି ତାଙ୍କଠାରୁ ଟିକିଏ ମାତ୍ରାରେ ସିମେଣ୍ଟ ଆଣିକି ବାଲି ଆଣିକି ଗୋଳେଇ ଗାଳିକି ଟିକେ ତମ ଘର କାନ୍ଥ ଫାତ ଟିକେ ମାନେ କଣ କଇଲ ସବୁ ଗାତ ଫାତ ବନ୍ଦ କରିଦିଅନ୍ତୁ। ଏମିତି ସାପ ଫାପ ପ୍ରତି ତମେ ଟିକେ ବିପଦ ମୁୁକ୍ତ ହେଇକି ରହିବ ଆଉ ରାତିରେ ଶୋଇଲା ବେଳେ ଖାସ୍ କରିକି ତମେ ମଶାରୀ ଲଗେଇକି ଶୁଅ। ଘର ପାଖରେ ଉପଦେଶ ଦିଅ ତମ ଉପଦେଶ ନ ଶୁଣୁଛନ୍ତି। ତମେ ତମ ଘର ଲୋକ ବଡ ଲୋକଙ୍କୁ କୁହ ସିଏ ଯାଇକି କହିବେ।
ଆଜ୍ଞା।
ଏଇଟା ବହୁତ ମାନେ ଅଧିକ ଦରକାର ଏସବୁ।
ଆଜ୍ଞା।
ଆଉ ତମେ କଣ କରୁଚ ଏଇନାଗେ?
ଏଇଁନା ତ ମୁଁ ଯାଇଥିଲି ଛକକୁ ଛକରୁ ଆଇିଲି।
ମାର୍କେଟ କଣ ପାଇଁ ଯାଉଛ ଏତେ?
ମାର୍କେଟରେ ପରିଆ ପରିବା କିଣିବାକୁ ଯାଇଥିଲି। ଘରେ ହଁ ଆଜ୍ଞା ଘରେ ତ ମାନେ ବାରିରେ କିଛି ଲଗେଇନୁ। ଲଗେଇବୁ ବୋଲି ମଞ୍ଜି ଆଣିବାକୁ ଯାଇଥିଲୁ ଆମ ନିକଟସ୍ଥ ଗୋଟେ ନର୍ସିଂଟେ ଅଛି ସେଠି ମେ
ନର୍ସରୀ ନର୍ସରୀ ତ ହଁ ସେଇଠୁ ଆଣିକି ଘର ପା ପାରେ ଲଗାଅ ବହୁତ ଭଲ ଉପଦେଶ ତମ ପାଇଁ ବୁଝିଲ ନା।
ଆଜ୍ଞା।
ତମେ ନିଜେ ଲଗାଅ ଦେଖ ଫଳ ହେଲା ପରେ ପରିବା ହେଲା ପରେ ତମ ଘର ଲୋକ କେତେ ଖୁସି ହେବେ ତମେ ନିଜକୁ କେତେ ଖୁସି ଲାଗିବ। ତୁମେ ଗୋଟେ ଗଛର ଯତ୍ନ ନେଲେ ତମକୁ ବହୁତ ଖୁସି ଲାଗିବ ତୁମ ଟାଇମ୍ ଗୋଟେ ଆଡ଼େ ଭଲ ବାଟରେ ଯିବ।
ଆଜ୍ଞା।
ଆଉ କେମିତି କଣ ପାଠ ପଢା ଚାଲିଚି?
ପାଠପଢ଼ା ତ ଭଲ ଚାଲିଛି ଏବେ ତ ପ୍ଲସ୍ ଟୁ ପରୀକ୍ଷା ଦେବି। ସେଇ ହିସାବରେ ପାଠ ଫାଠ ପଢୁଛି ଆଉ।
କେତେ ଘଣ୍ଟା ପଡୁଛ ଗୋଟେ ଦିନକୁ?
ଦିନକୁ ସେଇ ଦି ଘଣ୍ଟା ପଡ଼ୁଛି।
ଦି ଘଣ୍ଟା ପଡୁଛ ତ ସେଟା ଗୋ ଟିକେ ଅଧିକ ପଢିବାକୁ ଚେଷ୍ଟା କର ବୁଝିଲ ନା ନିଜକୁ ଯେତେ ଟାଇମ ଦେବ ତମେ ନିଜ ପାଇଁ ବହୁତ ଭଲ। କାରଣ ପ୍ଲସ ଟୁ ପରୀକ୍ଷା ଗୋଟେ ବହୁତ ଆବଶ୍ୟକତା ନିଜ ଲାଇଫ ପାଇଁ ବୁଝିଲ ନା ନିଜ ଜୀବନ ପାଇଁ ବହୁତ ଆବଶ୍ୟକ ତମେ ଟିକେ ବହୁତ ପରିଶ୍ରମ କର ଯେତେ ପରିଶ୍ରମ କରିବ ତମ ନିଜ ପାଇଁ ଭଲ ବହୁତ ମାର୍କ ପାଇବ।
ଆଜ୍ଞା।
ଯେତେ ମାର୍କ ପାଇବ ତମକୁ ନିଜକୁ ଖୁସି ଲାଗିବ।
ହଁ କହୁ କୋଶ୍ଚିନ୍ ଗୋଟେ ଥିବ ଆନ୍ସର୍ ଗୋଟେ ଥିବ ଲେଖିଲେ ବି ମାର୍କ ପାଇ ପାଇପାରିବି?
ନା ନା ସେମିତି ନୁହେଁ ଶୁଣ ତମେ ଏଇ ନାଗେ ବର୍ତ୍ତମାନ ଗୋଟେ ପାଠ ପଢିକି ଯାଇଛ ତମେ ଦଶ୍ ଷ୍ଟା କୋଶ୍ଚିନ୍ ପଡିଲା ଲଙ୍ଗ କୋଶ୍ଚିନ୍ ତମେ ଗୋଟେ ତମକୁ ନଅଟା କୋଶ୍ଚିନ୍ ଆସିଲା ଗୋଟେ କୋଶ୍ଚିନ୍ ତମକୁ ଆସିଲାନି ତମେ ସେଠି ସେ କୋଶ୍ଚିନ୍ ଟାକୁ ଛାଡିକି ଆସିବନି ତମେ ତା ବିଷୟରେ ତମେ ଯଦି ନ ପଢିଥିବ ବି ତା ବିଷୟରେ ଯାହା ହେଲେ ତମେ ଜାଣିଥିବ ତମ ଶ୍ରେଣୀରେ ପଢା ହେଇଥିବ ତ ତମେ ସେଇଟାକୁ କଣ କରିବ ନା ତା ବିଷୟରେ ଅଳ୍ପ କିଛି ଜାଣିଥିବ ହେଲା ଅଳ୍ପ କିଛି ଫାଷ୍ଟ ଲେଖିଦବ। ତମେ ଯେତିକି ଜାଣିଚ ହେଲା ତାପରେ ତା ବିଷୟରେ ଯଦି ଶ୍ କି ପବାଡୀ ତା ଭିତରେ ଆଉ କିଛି ଏମିତି ଆସ୍ତେ ଆସ୍ତେ ତମେ କିଛି କିଛି ଲେଖିବ କିନ୍ତୁ କୌଣସି କୋଶ୍ଚିନ୍ ଛାଡିଆକୁ ଆସ ଛାଡିକି ଆସିବନି ସବୁ କୋଶ୍ଚିନ୍ ମାନେ ଦବାକୁ ଚେଷ୍ଟା କରିବ ବୁଝିଲ ନା।
ଆଜ୍ଞା।
ଯେତେ କୋଶ୍ଚିିନ ଆନ୍ସର ଦବ ତମ ପାଇଁ ବହୁତ ଭଲ ନିଜକୁ ବି ଭଲ ଲାଗିବ। ଆଉ ଭଲ ମାର୍କ ବି ଆସିବ ବୁଝିଲ ନା ଏମିତି ସବୁ କଥା ଆଉ।
ଆପଣ ଏବେ ପ୍ଲସ୍ ପ୍ଲସ୍ ଟୁ ଦେଲାବେେଳୁ ଆପଣ ମାନେ କିଛି ଏଆଇ କ୍ୟାମେରା ଫ୍ୟାମେରା ଲାଗିଥିଲେ କି?
ନା ଆମ ବେଳେ ସେତେ ଅପଡେଟ ନଥିଲା ଏବେ କିନ୍ତୁ ବହୁତ ହେଇ ସାଇଲାଣି। ନିଜ ପାଠପଢ଼ା ପ୍ରତି ସେଇଥିପାଇଁ ତ ଛୁଆଙ୍କୁ କୁହାହେଉଛି କି ବହୁତ ସମୟ ନିଜେ ପରିଶ୍ରମ କର କାରଣ ଏବେ ତ ବହୁତ ଆଇଲାଣି। ଏ ଆଇ ଯୁଗ ଆଇଲାଣି ଛୁଆଙ୍କୁ ବହୁତ ମାନେ ପରିଶ୍ରମ କରିବାକୁ ପଡିବ କାରଣ ଏଆଇ ତ ସବୁ ଆପଣଙ୍କୁ ଦେଇ ଦଉଛି କି କେମିତି କ ପାଠ ପଢ଼ା କିନ୍ତୁ ନିଜେ ପଢ଼ିବାକୁ ପଡ଼ିବ ନା ଯେତେ ନିଜେ ପଢ଼ିବେ ନିଜକୁ ଯେତେ ଇଏ କରିବେ ଦୁର୍ବଳ କରିବେନି ନିଜକୁ ଯେତେ ସବଳ କରିବେ ବୁଝିଲେ ନା? ତ ସେତେ ଆପଣଙ୍କୁ ଭଲ ଲାଗିବ?
କାଟୁନୁ
ହ୍ୟାଲୋ।